ହାଲୋ।
ହାଲୋ। ହଁ କଣ କରୁଚ?
ମୁଁ ଏଇ ପିଲାଙ୍କୁ ପଢେଇବା ପାଇଁ ଯାଇଥିଲି ଛୁଟି କରିକି ଏବେ ଇ ଆଉ।
ଆଚ୍ଛା ହଉ କେତେ ପିଲା ପାଖାପାଖି ଆସିଥିଲେ?
ଆଜି ପନ୍ଦର ଜଣ ଆସିଥିଲେ।
ପନ୍ଦର ଜଣ ଏଇ ରଜରେ ପ୍ରାୟ ପଳେଇଛନ୍ତି ନା କଣ ମାମୁଁ ଘର ଆଡେ ଏତେ ପିଲା କମ ଯେ।
ଉଁ ଆଜି ଟିକେ ବର୍ଷା ସକାଳୁ ହଉଥିଲା ସେଥିପାଇଁ ପିଲା ଆସିଲେନି ଆଉ।
ଆଚ୍ଛା ହଉ ଆଉ। ଏଇ କଣ ଗୋଟେ ପଢଉଛନ୍ତି ମାନେ ଏଇ ଖାଲି ମୂଳଦୁଆ ଷ୍ଟ୍ରଙ୍ଗ କରିବା ପାଇଁ ପଢଉଛନ୍ତି ନା ବହି ପାଠ ପଢଉଛନ୍ତି?
ନା ବହିପାଠ ବି ପଢା ଯାଉଚି।
ବହିପାଠ ଆଚ୍ଛା। ସେଇ ପାଖାପାଖି ପିଲା ଏଇ ତୁମ ଘରୁ କେତେ ବାଟ ଯାଉଚ?
ଆମ ଘରୁ ଗୋଟେ କିଲୋମିଟର।
ଗୋଟେ କିଲୋମିଟର ଯାଉଛ ପୁଣି ଡେଲି ଆସୁଚ?
ହଁ।
ଆଚ୍ଛା।
କ୍ଲାସ। ଆମର ଦି ଟା। ଏ ଭାଗର ହଉଛି ତୃତୀୟ, ଚତୁର୍ଥ, ପଞ୍ଚମ ଆଉ ଗୋଟେ ହଉ ରହୁଛି ଷଷ୍ଠ ଆଉ ସପ୍ତମ। ତୃତୀୟ, ଚତୁର୍ଥ, ପଞ୍ଚମ ପିଲା ପଢୁଛନ୍ତି ସାଢେ ଛଅରୁ। ସାଢ଼େ ଆଠ ତାପରେ ସାଢ଼େ ଆଠ ରୁ। ଦଶ ଟା ଯାଏ ବଡ ପିଲା ପଢ଼ି
ଉଁ ଆଚ୍ଛା ଆଉ ଭଲ ଆଉଁ। ଏବେ ଫେରୁଛ ତେବେ। ହ୍ୟାଲୋ,
ହ୍ୟାଲୋ,
ହଁ। ମୁଁ କହିଲି ଏବେ
ହଁ ଶୁଭିଲା ନା ହଁ ଅଛି
ଆଚ୍ଛା ହଁ, ଆଉ ଘରେ କୁନି ଝିଅ ଅଛି, ସେ ତ ଖୋଜୁଥିବ ତୁମକୁ।
ହଁ ଖୋଜୁଛି ଆଉ ହୁଁ ଖେଳିଲେ ଭୁଲି ଯାଉଛି ଆଉ।
ହୁଁ ହୁଁ ରହିଗଲାଣି ଆଉ ନା ଛୋଟ ଛୁଆ, ନା ଛାଡିକି ସିଏ ଆଉ ରହିବା କଥା ନୁହଁ। ଖୋଜିବା କଥା ସବୁବେଳେ କିନ୍ତୁ ରହିଗଲାଣି ନା କଣ ସେଥିପାଇଁ ଆଉ ଖୋଜୁନି ଆଉ
ଯେତେବେଳେ ମନେ ପଡୁଥିବ ପୁଣି କାନ୍ଦୁଥିବ,
ହଁ ମନେ ପଡିଲେ ଖୋଜୁଛି ଆଉ
ଉଁ ହୁଁ,
ଆଉ ତମର ଟିଉସନ୍, ସରିଲାଣି ନା ସରିନି
ନା ମ ସରିଗଲାଣି ମୁଁ ଏଇ ମନ୍ଦିର ଯାଇଥିଲି ଟିକେ ଏବେ ଆସିଲି। କାଲି କଣ ହେଲା ନା ମୁଁ, ଆମ ଘରୁଇ ବାରି ଆଡକୁ ଆସୁଥିଲି ଆମ ବାରି ସାଇଟ୍ ରେ ଅଛି। ତ ଅନ୍ଧାରେ ମୁଁ କେତେବେଳେ ଆସିଛି ଏପଟେ ତାପରେ ଘରୁ ଘୁରି। ରିଟର୍ଣ ଗଲା ବଳେ ଫେରିକି ଗଲା ବେଳେ ମୁଁ ଦେଖିଲି କି ଆଉ ଗୋଟେ ସାପ ଟେ ପଡିଚି। ମାନେ ଯଷ୍ଟ ଯେମିତି କିି ତା ମୁଣ୍ଡକୁ କିଏ ମାଡି ଦେଇଛି। କି କଣ କି କାମୁଡି ଦେଇଛି, ସେଇ ଟାଇପ ର ମରିକି ପଡିଚି ଛଟ ପଟ ହଉଛି। ତ ମତେ ସନ୍ଦେହ ଲାଗିଲା। କାଳେ ମୁଁ ମାଡି ଦେଇଛି କି ଆଉ ମୋ କାରଣରୁ ମରି ଯାଇଥିବ। ତ ସେଥିପାଇଁ ଆଉ ମତେ ଭଲ ଲାଗିଲାନି ତ କାଲିଠୁ ସେଥିପାଇଁ କହିଲି ମୁଁ ଟିକେ ମନ୍ଦିର ଆଡୁ ଆସେ। ସେଥିପାଇ ଟିକେ ଶିବ ମନ୍ଦିର ପଳେଇଥିଲି ଆଉ।
ଆଚ୍ଛା, ଭଲ ହେଲା ଆଉ ମନ୍ଦିର, ତମ ଘର ପାଖରୁ କେତେ ଦୂର।
ନା ଆମ ଘରୁ ଦି କିଲୋମିଟର, ପାଖାପାଖି ଦୂର ହବ ପାଖରେ ଗୋଟେ ମନ୍ଦିର ଅଛି। କିନ୍ତୁ ସେଠି ଏତେ ମାନେ ପୂଜା କରିବା ପାଇଁ ପୂଜକ ଆସୁନାହାଁନ୍ତି। ସେଥିପାଇଁ ଆମେ ଟିକେ ଦୂରକୁ ପଳଉ ସେଠି ଭଲ, ଅଛନ୍ତି ପୂଜା କରନ୍ତି। ସାଙ୍ଗେ ସାଙ୍ଗେ ଭଲ କଥାବାର୍ତ୍ତା ବି ଭଲ। ତା ପରେ ସେ ମନ୍ଦିର ପାଖରେ ବଢିଆ ଗୋଟେ ଜଗନ୍ନାଥ ମନ୍ଦିରଙ୍କ ଅଛି ବି। ଶ୍ରୀଜଗନ୍ନାଥଙ୍କ ମନ୍ଦିର, ପୁଣି ଗଣେଶଙ୍କ ମନ୍ଦିର ବି ରଖିଚନ୍ତି। ପୁଣି ମା ବି ବିମଳାଙ୍କ ମନ୍ଦିର ବି ରଖିଛନ୍ତି ଲକ୍ଷ୍ମୀ, ମନ୍ଦିର ମାନେ। ଯେମିତି ଜଗନ୍ନାଥ, ମନ୍ଦିର। ତ ପୁରୀ, ମନ୍ଦିର ଟାଇପର ସବୁ ରଖିଛନ୍ତି। ବଢିଆ ହେଇଚି ଆଉ ଖାଲି ପୋଖରୀରେ, ନାହିଁ ମାନେ ଆଉ ସବୁ କିିଛି ଅଛି।
ଓ ହୋ ଭଲ କଥା।
ଥରେ ଯାଉଶିବଙ୍କ ମନ୍ଦିର ଆଉ
ଆଉ କଣଖାଇକି ଯାଇଥିଲ।
ଛତୁଆ, ଖାଇକି ଯାଇଥିଲି।
ଛତୁଆ, ଆମ ଛତୁଆ ସକାାଳୁ ଖାଇବା ଟା ଭଲ।
ହଁ।
ହୁଁ।
ଆଜିକାଲି ଛୁଆ ସିନା ଆଉ ଛତୁଆ ଖାଉନାହାନ୍ତି କିନ୍ତୁ ଛତ ଛତୁଆ ସବୁଠୁ ପୁଷ୍ଟିକର ଖାଦ୍ୟ।
ଓ ହଁ ହିଁ।
ହଁ ଆଜିକାଲି ଛୁଆ କଣ ଖାଇମୁ ନା ଖାଲି ଫାଷ୍ଟ ଫୁଡ୍ ଖାଇବୁ। କି ସକାଳୁ ସେଇ ଯୋଉ ଛଙ୍କା ଛୁଙ୍କି ବରା ଆଳୁ ଚପ ଖାଲି ସେଇଗୁଡାକୁ ଖାଇବୁ। କିନ୍ତୁ ଆଉ ଘରେ ତିଆରି ଯୋଉ ପିଠା ହଉ କି ଏଇ ଯୋଉ ପୋଡ ପିଠା ଛତୁଆ ଏଇଗୁଡା ଖାଇବାକୁ ଜମା ମନ ଦଉନାହାନ୍ତି।
ଓ ଆଜି କେମିତି କହ
ସବୁବେଳେ ଆଉ। ଆଉ ତମ ଦେହ ଭଲ ଅଛି ନା?
ହଁ ଭଲ ଅଛି।
ଆଉ ଆଜି ବର୍ଷା ବର୍ଷା ହେଇଥିଲା ନା ତମ ଆଡେ?
ଏ ସକାଳୁ ତ ପାଗ ପୁରା ମେଘୁଆ କରିକି ରଖିଥିଲା ଏବେ ଜଷ୍ଟ ଟିକେ ଟିକେ ଖରା ଆସୁଛି ଆଉ। କିନ୍ତୁ ବର୍ଷା ହେଇନିଁ ଆଉ କାଲି ବର୍ଷା ହେଇଥିଲା।
ଥିଲା ସକାଳେ ଆମ ଆଡ଼େ।
ଆଚ୍ଛା।
ଆମ ଆଡ଼େ ହାଲକା ସକାଳେ ବର୍ଷା ହେଇଥିଲା। ତାପରେ କେମିତି କଣ ଛାଡିଗଲାଣି ଏବେ ତ ଖରା ଜୋରରେ ଆସିଲାଣି। କିନ୍ତୁ ସକାଳେ ହାଲକା ବର୍ଷା ହେଇଥିଲା ହାଲକା ହାଲକା। ପୁରା ଭୋର ହୋଇଥିଲା ଦିଇଟା ତିନିଟା ପାଖା ପାଖିରେ। ଖରା ଦିନ ପରିକା ଖରା ହୋଉଛି ଆଉ ବାହାରକୁ ବାହାରି ହୋଉନି ବୋହୁତ ଗରମ।
ହଁ ଗରମ ହବ ଆଉ। ବାୟୁମଣ୍ଡଳ ଆମର ପୁରା ଦୂଷିତ ହେଇଗଲାଣି।
ଟିକେ ରଜ ପାଗ ହେଇଯାଉଛି। ଦିଟା ତିନିଟା ହବ ଖାଲି ବର୍ଷା ଉଠାଇବ କିନ୍ତୁ ବର୍ଷା ହବନି। ରଜ ପାଗ ଆଉ।
ହଁ ସେମିତି ହିଁ ହୋଉଚି ଏବେ ତ ହଁ ହବ ସେମିତି। ଏ ସମୟରେ ସେମିତି ହବ କାହିଁକିନା ଆମ ବା ବାୟୁ ମଣ୍ଡଳ ଠିକ ନାହିଁ।
ହଁ ପରା ଯେତିକି ସବୁ ଦୂଷିତ ପ୍ରଦୂଷଣ ହେଇଗଲାଣି।
ହଁ।
ହୁଁ।
ଆଉ କଣ ଖାଇଛ ସକାଳୁ?
ମୁଁ ଏଇ ଆସିଲି ଆସିଲା ବେଳେ ଥିଲା ଜଳଖିଆ ସୂଜି ଉପମା ତ ମୁଁ ନେଇ ଆସିଥିଲି ବାହାରୁ। ଆମ ଘରେ ଟିକେ ଅସୁବିଧା ଥିଲା ତ, ବୋଉ ସେପଟେ ବାଡ଼ିରେ କାମ କରୁଛନ୍ତି, ଜଳଖିଆ କରିନଥିଲେମ୍ ନାଇଁ ଏ ବାବା ଔଷଧ ଖାଇବେ ତ ନେଇ ଆସିଲି। ସୂଜି ଉପମା ଘୁଗୁନି ଖାଇ ଦେଇଥିଲୁ ଆଉ।
ଭଲ ଆଉ, ଉପମା ଟା ଦେହପାଇଁ ବହୁତ ଭଲ ଖାଇବା କଥା ପ୍ରତ୍ୟେକ ଦିନ।
ହାଁ ନା ସେ ଯୋଉ ଅଛି ଗୋଟେ ଭଲ୍‌ ହୋଟେଲର ଅଛି ସେ ଭଲ କରୁଛି ସୁଜି ଉପମା ଭଲସେ ପୁରା ସବୁ ପ୍ରକାର ପନିପରିବା ପଡ଼ିକି। ବଢ଼ିଆ ପାଗରେ କରୁଛି। ତା ସହିତ ଘୁଗୁନୀ ମାନେ ଡାଲମା ଟା ବେଶୀ ଭଲ ଲାଗେ କିନ୍ତୁ ଡାଲମା ସ ସରିଯାଇଥିଲା ତ ଘୁଗୁନିଟିକେନେଇ ଆସିଲୁ ବଢ଼ିଆ ଲାଗେ ଆଉ ଖାଇବାକୁ ହୁଁ।
ଆଉ ତମେ ମନ୍ଦିର ଚାଲିକି ଯାଇଥିଲା ନା କୋଉଥିରେ ଯାଇଥିଲା?
ନାଇଁ ବାପାଙ୍କ ସହିତ ସ୍କୁଟି ରେ ପଳେଇଥିଲୁ ଟିକେ ଅଧିକ ବାଟ ହବ ନା ଚାଲିକି ଗଲା ବେଳକୁ ଚାଲି କିଗଲେ ହବ ଯେ ବହୁତ ବା ଟ ହେଇଯିବ ଅଧଘଣ୍ଟେ ପାଖାପାଖି ଲାଗିବ ତ ଆମେ ଗାଡ଼ିରେ ପାଖରେ ଭୋଗ ଦୋକାନ ବି ଅଛି ଆଜି କଣ ହେଲା ଜାଣିଛ ନା ସେ ଭୋଗ ଦୋକାନରେ ସବୁବେଳେ ଭୋଗ ଥାଏ କିନ ଦେଖିଲାବେଳକୁ ଭୋଗ ନାହିଁ ଆମେ ଛକରୁ ଛାଡ଼ିକି ପଳେଇଲୁ ନହେଲେ ଏଠୁ କିଣିକି ନେଇଯାଇଥାନ୍ତୁ। ତାପରେଫୁଣି ଫେରିକି ଆସିଲୁ ଫୁଣି ଛ କରୁ ଭୋଗ କିଣିଲୁ ତାପରେ ନେଇକି ଗଲୁ ତାପରେ ଭୋଗ କରିକି ଆସିଲୁ ଆଉ। ତାପରେ ଶନିବାର ମନ୍ଦିର ଫାଙ୍କା।
ହଁ।
ହଁ।
ଶନିବାର କେବଳ ଟିକେ ଶନି ମନ୍ଦିର ଟିକେ ଭିଡ଼ ରହେ।
ବାର ଅନୁସାରେ ଆଉ ସୋମବାର କି ମଙ୍ଗଳବାର। ଏଇ ମନ୍ଦିରରେ ବାର ଟିକେ ଭିଡ଼ ଥାଏ ସଂକ୍ରାନ୍ତି ଗୁଡ଼ା ରେ ଟିକେ ଭିଡ଼ ରୁହେ ଆଉ ପ୍ରାୟ ସବୁଦିନ ଫାଙ୍କା ଥାଏ ଆଉ।
ଆଚ୍ଛା ତମର ସେଠି ଜଗନ୍ନାଥ ମନ୍ଦିର ରଥଯାତ୍ରା ହଉଥିବ ତ ନା ହୁଏନି?
ହଁ ରଥଯାତ୍ରା ବି ହୁଏ ବଢ଼ିଆ ହୁଏ ନା ରଥଯାତ୍ରା ସମୟରେ ବଢ଼ିଆ ପୁରା ଯାତ୍ରା ଟାଇପ୍ ର ବି ହୁଏ ରାସ୍ତା ସାଇଟ୍ ରେପୁରା ଦୋକାନ ମାନମେଳା ବସିଚି ବଢ଼ିଆ ବଢ଼ିଆ ସେ କରନ୍ତି। ରଥ ଟାଣନ୍ତି ରଥ ଟାଣିବା ପାଇଁ ଶୁ କିନ୍ଦାରୁରାଜ ବି ବେଳେ ବେଳେ ଆସନ୍ତି। ଆମ ଏଇ ପାଖରେ ଅଛି ଗୋଟିଏ ଆମାନେ ଆଗକୁ ସେ ରାଜରେ ଅଛନ୍ତି ଜଣେ ସିଏ ତ ନାହାନ୍ତି ତାଙ୍କ ବଂଶଜ ଅଛନ୍ତି। ତ ଆସନ୍ତି ବେଳେ ବେଳେ ଡାକନ୍ତି ତାଙ୍କୁ ଗେଷ୍ଟିସ୍ ତାପରେ ଆସନ୍ତି ଆଉ ଅତିଥି ହିସାବରେ।
ଆଜ୍ଞା ସିଏ ଆମର ହ ହଁ କାହିଁକି ନା ଆମ ଓଡ଼ିଶାରେ ତ ଗୋଟେ ଭଲ ମୁଖ୍ୟ ପର୍ବରେ ଯାଉଛି ନା ରଥଯାତ୍ରା।
ହଁ ପରା।
ସେଥିପାଇଁ ଆମର ଓଡ଼ିଶାର ପୁରା ଠାରୁ ବଡ଼ ଯାତ୍ରା ରଥଯାତ୍ରା।
ହଁ ରଥଯାତ୍ରା ତ ଓଡ଼ିଶାର ପର୍ବ ମେନ୍ ପର୍ବ। ମେନ୍ ଯାତ୍ରା ଆଉ। ବଡ଼ ଠାକୁର ସେଥିପାଇଁ ବଡ଼ ପର୍ବ। ହଉ ଆଉ ତମ ଝିଅ ଭଲ ଅଛି ନାଁ ତା ଦେହ ଭଲ ଅଛି ନାଁ ଏଇ ଗରମ ତ ଜୋରେ ହଉଛି?
ହଁ ସେଇମିତି ଏତେ ବି ଭଲ ନାହିଁ ଗରମ ହଉଛି ବହୁଛ।
ମଝିରେ ମଝିରେ ଦେହ ଖରାପ ହେଇଯାଉଛି ଛୋଟ ଛୁଆ ଖାଇବା ପିଇବା ଠିକ୍ ସେ ନ କଲେ ଦେହ ଖରାପ ହେଇଯାଉଚି ଆଉ।
ହଁ ଛୋଟ ଛୁଆ ଟିକେ ଖାଇବା ପତ୍ର ଦେଖାଦେଖା ରଖିବ ଖରା ଦିନ। ତାକୁ ଟିକେ ସବୁବେଳେ ପାଣି ଫାଣି ଦବ ସେ ପିଆ ପିଇ କରିବ ହଉ ପରେ କେତେବେଳେ ଫାଙ୍କା ହେଲେ କଲ୍ କରିବି ହଉ ରଖୁଛି। ପରେ କଥା ହେବା ହଉ।